ହଁ ହ୍ୟାଲୋ ନା ଗୋଟେ ସାଙ୍ଗ ଟେ
କଣ କରୁଛ?
ଏଇନେ ସଫା କରୁଛି କାଚ
କ ଭାଇ।
ଏଇ ଯୋଉ ଦଶ ଯୋଗୁଁ ଆଉ। ସୁଧ ଘର ଆଜି ନା।
କା
ଏ ଯୋଉ ସଫାସଫି କରନ୍ତିନି ଘର ଘର ସବୁ। କାଚ ଫାଚ ଯାହାବି ପୁରୁଣା ଜିନିଷ ସଫା କରନ୍ତିନି। ସେଇଟା ସଫା କରୁଛି ଆଉ।
ହୁଁ ହୁଁ ଆଉ କଣ କେମତି ତମ ବାପାଙ୍କ ଦେହ?
ଏଇନେ ତ କମି ଗଲାଣିି? ବହୁଛନ୍ତି ଖାଲି ଆଉ ଆଣ୍ଠୁ ଆଣ୍ଠୁ ସବୁ ପୀଡା କମିଲାନି ଆଉ।
ଓ ହୋ ଚାଲିବେ ବି ଆଗକୁ ଆସ୍ତେ ଆସ୍ତେ
ହଁ ଚାଲିବେ କ ବୋଧେ।
କେତେ ମାସ ଲାଗିବ?
କିଛି ତ ଏଇନେ ଡକ୍ଟର କୁ ପଚାରିଲେ ଯେ କିଛି କହିଲେନି।
କଣ କିଛି କହିଲେନି?
ଖାଲି କହିଲେ ଗୋଡ ହାତ ଖାଲି ଏକଡ ହେକଡ ହଲା ହଲି କରିବ ଆଣ୍ଠୁ ଯୋଉ ବଙ୍କା ବଙ୍କି କରିବ
ହୁଁ।
ଏସବୁ କରିବା ପାଇଁ କହିଛନ୍ତି ଆଉ ମୁଁ କହିଲି କେବେ ଚାଲିବେ ସେ ଆଉ କିଛି କହିଲେନି।
ଓହୋ।
ନା ଗ୍ୟାରେଣ୍ଟି ଦେଇନାହାନ୍ତି ପନ୍ଦର ଦିନ ପରେ କହିଛନ୍ତି ଆଉଥର ଯିବା ପାଇଁ ହଁ। ଯାଉଛି।
କଣ କହିଲେ କାମ ଅଛି କି?
ହଁ।
ଥାଇପଡ ତାରେ ପଛେ କଥା ହବ ଆଉ।
ହଉ। ଆଉ ଏଇନେ କଣ କରୁଛୁ?
ଏଇନା ବଇଛି ଆଉ କଣ କରିକି ଖରାରେ ଚାଲି ଚାଲି ଗଲି ବିଲ ଆଡେ। ତାପରେ ଭାତ ଦେଇ ନେଇଥିଲି। ଭାତ ଦେଇ ନେଇଥିଲି ବାପା ଖାଇଲେଣିି ପୁଣି ହେରାକୁ ପୁଣି ବୋହି ବୋହି ଆଣିଲି ଘରୁକୁ।
ହଳ କଲେକି ହଳ କରୁଛ?
ହଁ।
ଓ ହୋ।
ସାଇକେଲ କି ଗାଡି ଫାଡି କିଛି ନାହିଁ ଘରେ ଚାଲି ଚାଲି ଯିବାକୁ ପଇଲା।
ଆଉ କଣ କରିବା?
ଖରାରେ ଝାଳ ପୁରା ନିଗୁଡୁଛି ମୋଟେ ନୁହେଁ।
ଏଇନେ ପହଞ୍ଚିଲୁ କି?
ହଁ।
ଓ ହୋ।
ମୁଁ ତାର ମେସେଜ ଟା ଦେଖିଛିି କଟିଯିବ ଆଜି। ଆଉ ଚଉଦ ଟା ମୋର ଅଛି କରିଦବା ଆଉ। କୌଣସି ଶବ୍ଦ ନାହିଁ।
କେତେଟା ହେଲାାଣି ତୋର କମ୍ପ୍ଲିଟ।
ଷୋହଳ ଟା ହେଇଛି।
ରହ।
ଆଜି କରିଥିଲୁ, ହଁ ଆହୁରି ଚଉଦ ଟା ତମଥେ? ଆଉ ପାଞ୍ଚଟା। ତମଠେ ଆଉ ପାଞ୍ଚଟା ହେଲା ତାପରେ ଆଉ ଏକାଠି କରିଦେବି ଆଉ ପାଞ୍ଚଟା, ଆଉ। ଆଉ କେତେ ଆଡ କରିଦବା ଆଉ।
ଏକୋଇଶିଟା କେତେଟା ମୋର? ଦଶଟା ତ କମ୍ପ୍ଲିଟ କରିବା ପାଇଁ ଦେଇଚି।
ହୁଁ, ତାପରେ ଆସିବ ଆଗକୁ ଆଉ ତିରିଶଟା।
ସେଇଟା ମୋର ଆସିବନି?
ଆସିବ, ସମିଟ କରିକରି ଯିବ ତ ଆସିବ ଆଗକୁ।
ମାନେ, ଆଜି ନହେଲେ ନ କମ୍ପ୍ଲିଟ୍ କଲେ କଟିଯିବ ନା କଣ?
ନା କଟିିବନି ତ।
ଓହୋ।
ତାପରେ ଆଉ କଣ, କୋଉଠି ତମର ଭୋଜି ଦେଉଚ?
ବବାହାତି।
ଏଠି ନା କୁଅରେ?
ହଁ।
ଆଉ ସେ କଣ କରିବ ଏଇନା?
କିଏ, ନାଖୁ।
ହୁଁ।
ସିଏ କହୁଛନ୍ତି, ପ୍ଲାଣ୍ଟରେ ବୋଧେ ରହିବ।
ଏଇ ଆମ ର ଗାମଲା ରେ।
ହଁ। ଆଉ, ଖାଇସାରିଲୁଣି?
କ୍ଷୀର ପିଇଥିଲି ଖାଲି, କ୍ଷୀର ପିଇଥିଲି, ଆଉ ଖାଇନି କିଛି।
ଓହୋ, ଏଇନେ ଖାଇବୁ?
ଖାଇବି, ଗାଧେଇକି ଖାଇକରି କାମାକ୍ଷା ଆଡେ଼ ଟିକେ ଯିବି ଆଉ। ଗାଡି ଟା ବାଗେଇବାକୁ ଦିଆହେଇଛି।
ଏଇ ଯୋଉ ସ୍କୁଟି ଟା କି?
ନାଇଁ ବାଇକ ଟ।
ଓ ହୋ।
ଇଞ୍ଜିିନ କାମ ହବ, ଏଥିପାଇଁ କାଲିଠୁ ଦିଆହେଇଛି ଆଜି ଆଣିବି ଯାଇକି ଆଉ।
ଆଉ, ରଜ କୁଆଡେ ବୁଲିଲୁ।
କାହିଁ, କୁଆଡେ, ଘରେ ତ କାହିଁ, କୁଆଡେ, ବୁଲିଲି ଆଉ।
କୁଆଡେ ଯଇନୁ?
ନାମ କେହି ତ ଇଚ୍ଛା କଲନି ତମେ, ତମ ଏତେ ଅସୁବିଧା ହେଲା ଯେ ଗୋଟେ ସ୍ନାକର। ଅସୁବିଧା ହେଇକି ଆଉ କୁଆଡେ ଯାଉନି।
ଅ ହ। ଆଉ କ୍ରିକେଟ ଖେଳି ଯାଉଛୁ କି ନାହିଁ।
ନା, ମ ଆଉ କାହିଁ ଖେଳୁଛନ୍ତି କି, ଆଉ ତ ଖେଳୁନାହାଁନ୍ତି, ବର୍ଷା ଫର୍ଷା ହଉଛିଯେ। କୌଣସି ଶବ୍ଦ ନାହିଁ,
ଆଉ ଖେଳୁନାହାନ୍ତି?
ନାଁ। ଯୋଉ, ମ ଅମିତ ଯୋଉ
ଆଁ।
ଇଏମ କୁତୁର୍ମିଆ ଯୋଉଟା କୁତୁର୍ମିଆ।
ହଁ।
ତା ବାହାଘରକୁ ଯାଉନ ତମେ?
ସେ କହିଲେ ବି ଯିବିନି।
କହିଲେ ବି ଯିବିନି ମାନେ?
ଇଚ୍ଛା ନାହି ଆଉ ତାସ ତାହସ ସାଙ୍ଗ ଆଉ ଭଲ ନାଗୁନୀ ଇଚ୍ଛା ହଉନି ସାଙ୍ଗହବା ପାଇଁ।
ହୁଁ ଆମେ ମୁଁ ତ ଯାଉନି। ମତେ ସବୁ ଡାକିଲେନି ହେଲେ ମୁଁ ଯିବିନି
ଯାଉଛି ସେ ତ ଆଉ କାହା ସାଙ୍ଗରେ ସାଙ୍ଗ ହଉଛି ଆଁ
କହିଲି ତାଙ୍କ ଘର ଲୋକ ବି ଡାକିଲେ ମତେ ମୁଁ କହିଲି ନାଁ ମୁଁ ଯାଇପାରିବିନି।
ଓହୋ। କୋଉଦିନ କି ତାର? କୋଉଦିନ? କଣ?
ରଥଯାତ୍ରାକୁ
ଏଇ ରଥଯାତ୍ରାକୁ ସେଇ ଝିଅ ଟା
ହଁ ସେଇଝିଅ ଟା ଆଉ କୁଆଡେ ଯିବା ବାଇକିରି ମେଣ୍ଟେଇ ହେଇଯିବା ଥାନାରେ।
ଓ ହ।
ସେ ଝିଅଟା କୁଆଡେ ଯିବ ନା ସେ କୁଆଡେ ଯିବ
ହୁଁ।
କୁଆଡେ ଯାଇପାରିବନି ସେଇଠି ରହିବ।
ନାମ ନେଲା ନାମ କଣ
ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ସିଏ କାଲି ମତେ କଲ କଲା କହୁଛି ଆଉ ଗୋଟେ ଝିଅ ତାକୁ ଲାଇନ ଦଉଛି ହେଲା ତାପରେ କହିଲା ହେଇଟା ନହେଲେ ଦେଖି ଯା ହେଇଟାକୁ ଆଉ
ମରିବ ଯେ
ମୁଁ କହିଲି ଭୁଲ କାମ କରନି ରେ ପୁଅ ସେ ତା ପାଇଁ ଏମିତି ହଉଛି ଆଉ କଣ କରିଵା ଆମେ
ଆଉ ଗେମ୍ ଖେଳୁଥିଲୁ କି?
ଗେମ୍ ଖେଳୁଥିଲି ଟିକେ ଟିକେ ଖେଳୁଛିିବି ହୁଁ।
ବୋଉ ଏଇ ବଡ ଫ୍ୟାନଟା ସଫା କରିଦେବି?
ଆଉ ତିନି ମିନଟି।
କହିଲି ଏଇଟା ସଫା କରିଦେବି କିି? ର ଏଟା ମୁଁ ବାହାରକୁ ନେଇ ଯାଇ
ହ୍ୟାଲୋ। ମୁଁ କହିଲି ଆଉ ତିନି ମିନିଟ କଥା ହେଇଯାଅ ତା ପରେ କରିବ ଆଉ।
ହଉ।
ତମ ତମେ ଖେଳୁଛ କି ଫୁଣି?
ନା ମୋର ଆଉ ମୁଁ ଇଚ୍ଛା ହଉନି
ଏକୁଟିଆ ଖେଲେ ଇଛା ହଉନି ଆମେ ଚିିନୁ ଘରିକା ଟିକେ ବାଇପାସ୍ ସଡ ମିଶିକି ଟିକେ ଖେଳିଦଉ ତ।
ଅଛି ଖେଳୁନି ମତେ। ମୋବାଇଲ ଟା ତ ଥରୁଛି ଆଉ କଣ ଫି ଫାୟାର ଖେଳିବ କହିଲ।
ହାଁ କହୁଛି। ମୋଟା ବି ଏବେ ସାଙ୍ଗ ହେ-
ଭଲ ମୋବାଇଲ ନହଲେ ହବନି।
ହୁଁ। ଆଉ କେତେ ମାସ ରହିଲା? ଆଁ।
ଭଲ ମୋବାଇଲ ଆଣିଲେ ସବୁ କରିହବ। ଆମିତି ଭାଇ କଲ କରିଥିଲେ ତମକୁ କାଲି ନା ପରଦିନ କାଲି।
ନା।
ମତେ କଲ୍ କରିଥିଲା ପଇସା ପାଇଁ। ଏ ଏ ହଁ। ପଇସା ପାଇଁ କଲ କରୁ ଥିଲା ଆଉ ତମର ଅସୁବିଧା ପହିଲା ତ ହେଇଥି ପାଇଁ କଲ କରୁନଥିଲ ତମକୁ ଆଉ କିଛି ତ କାମ ନା କିଛି କାମ ନାଇଁ କଣ ପାଇଁ କଲ କରିବୁ?
ସିଏ ସେ ଖାଲି ପଇସା ପାଇଁ ଫୋନ କରିବ ଆଉ କେବେ ନାଇଁ। ଏମିତି ନାଇଁ।
ସ୍ଵାର୍ଥ ସବୁବେଳେ ସ୍ଵାର୍ଥ ଦେଖିଲା।
ଆଉ ସେଏ ଆଉ କାମ କରୁଛନ୍ତି କି?
ନାଇଁ ଘରେ ବଇଛି।
ହୁଁ କାଲି କେତେ ଟଙ୍କା ମାଗୁଥିଲା କି? କଣ ଆଇଲା ହାରି କୋଉଠି କଲ ଆଇଲା। ଓହୋ।
ଶହେ ବର୍ଷ ବଞ୍ଚିବ ଆଜି।
ଏ କେଉଁଠି ବାହା ହବ କି?
ଏଇଠି ବା ଆଜି ଯୋଉଟାକୁ ଧରିକି ଯାଇଛି।
ଭାଲୁମୁଣ୍ଡା।
ଭାଲୁ ମୁଣ୍ଡା କି ଏ ଯୋଉ କଙ୍କଲିକ-କଙ୍କକିଲ
କଙ୍କିଳିରେ। ଓ ହୋ। ମାନେ କୋଉଠୁ ନେ କେମିତି କଣ ବାହାଘର?
କୋର୍ଟ ମ୍ୟାରେଜ କରିବ କୁଆଡେ ଯିବ?
ଆଉ କୌଠୁ ମାରେଜ କଲେ କଣ ଲାଭ ହବ
ଥାନାରେ କେସ୍ ହେଇଚି ମାନେ କୋର୍ଟ ମ୍ୟାରେଜ କରିବ।
ତାଙ୍କ ଘର ଲୁକ କେସ୍ କରିଦେଲେ ନା?
ଝିଅର।
ଇହା ନା କେମତି ଜାଣିଲେ ଯେ?
ତାଙ୍କ ଘର ଲୋକ ଜାଣିଥେ ତାଙ୍କ ଘର ଲୋକ ଜାଣିଥିଲେ ଇଆ ସ କଥା ହଉଛୁ ବୋ
ଆଉ ଗୋଟେ ଯୋଉଟା ଆର ପିଲାଟା?
ଆର ପିଲା ଟା ସେ ଖସିଗଲା।
ଇଏ ନାମ ଆଉ।
ତୁ ଦିଅ ହବ ନାମ ନବ।
ହୁଁ।
ହଉ ରଖୁଛି ହେଲା ଦଶ।